ହାଲୋ।
କଣ।
ହୁଁ କଣ କରୁଚନ୍ତି ଏଇ ଖାଇସାରିକି ବସିଛୁ ଆଉ।
ନା ଆମେ ଏତେ ଛାତ୍ ଆଠଟା ଖାଇକରି ଟିକେ ଛାତ ଓପରେ ଶୋଇଥିଲୁ ଆଉ। ସେ ଘରେ ଗରମ ଲାଗୁଥୁଲା ତ ରୁଟିକୁ ଡାଲମା ଖାଇଲି।
ଆରେ ରେ ଆମର ବି ସେୟା ହେଇଚି।
ହୁଁ ହୁଁ ହୁଁ।
ରୁଟି, ଡାଲମା ଆଜି କାକରା ପିଠା ଟିକେ କରିଥିଲି ଆମ ଝିଅ କହିଲେ କାକରା ପିଠା ଖାଇବା ପାଇଁ। ତାଙ୍କ ପାଇଁ ପିଠା ଟିକେ କରିଥିଲି ସେଇ କାକରା ପିଠା ଆଉ ରୁଟି, ଡାଲମା, ମିଠା, ଏଇସବୁ ଖାଇଛୁ ଆଉ।
ହଁ। ଆଉ କଣ କଣ ସବୁ ରୋଷେଇ ଶିଖିଚନ୍ତି ଆପଣ?
ରୋଷେଇ ନନଭେଜ ଆଇଟମ୍ ଯାହା ସେଇ ଚିକେନ ଓପରେ ମାଛ ଏଇ ସବୁକୁ କରିପାରିବି ଆଉ।
ମାଛ ଚିଲି ଜାଣିଚନ୍ତି?
ମାଛ ଚିଲି ନା। ମତେ କଇବେ
ଓହୋ। ହଁ ନିଶ୍ଚିନ୍ତ। ମାଛ ଚିଲି ତ ମାନେ ମୁଁ କରିନି କିନ୍ତୁ ଖାଇଚି। ଭୋଜିରେ କରନ୍ତି ସମସ୍ତିଙ୍କର। ମାଛ ଚିଲି ଯେମିତି ଆମେରେ ଆମର ଯେମିତି ଚିକେନ କରୁଚେ ଚିଲ ଚିକେନ ସେମତି ମାଛ ଚିଲି ତାକୁ ସେମିତି କର୍ନଫ୍ଲୋରରେ ଭାଜି ଦେଇକି ଆଗେ ହାଲକା ଭାଜି ଦେଇକି ତାକୁ କର୍ନଫ୍ଲୋରରେ ଗୋଳେଇକି ଟିକେ ଛାଣିଦେବେ ଛାଣି ଦେଇ ସାରଲା ପରେ ଯେମତି ଅଦା ଆଉ ରସ୍
ମାଛର ସାଇଜ କଣ କେମିତି ନବା? ଆ ଛୋଟ ମାଛ ନା ସେଇ ବଡ ମାଛ ପିସ୍ ହଁ।
ନାଇଁ ନାଇଁ ଛୋଟ ସାଇଜ ନବା ବଡ ହେଲା ବେଳକୁ ବୋହୁତ ବଡ ହେଇଯିବ ଛୋଟ ଯେମତି ଆମର ଯୋଉଟା ଗୋଟେ ପିସ୍ ରହୁଚି ସେଇଟାକୁ ଆମେ ଦି ପିସ୍ କରିଦବା। କାଟିକି। ଅ ଦୁଇ ପିସ୍ ମାନେ ଦୁଇ ପିସ୍ କରିଦବା ତାକୁ ଛାଣିକି ଯେମିତି ଅ ଦା ରସୁଣ ଆମେ କାଟିକି ପକୋଉଚେ ସେମିତି ଛୋଟ ଛୋଟ ଅଦା ରସୁଣ ଚପ୍ କରିକି କାଟିକି ପକେଇଦବ। ତାପରେ କ୍ୟାପସିକମ ପିଆଜକୁ ପକେଇ ଦେଇକି ତାକୁ ଟିକେ ଭାଜି ଦବ। ଟିକେ ଲୁଣ ପକେଇଦବ ସିଏ ସିଝିବା ପାଇଁ ତାପରେ ଆମର ଟମାଟୋ ପ୍ୟୁରି ହୋଉ ଚିଲି ସସ୍, ସୋୟା ସସ୍ ପକେଇ ଦେଇକି ମାଛ ପକେଇ
ଆ ଯେମିତି ଆମର ଅ ଆମେ ସେ ଚିଲି ଆଇଟମ କରୁଚନ୍ତି ସେମିତି ଆଉ। ସେଇଟା ବି ସେମିତି କର୍ଣ୍ଣ ଫ୍ଲୋରରେ ଛାଣିବାକୁ ପଡ଼ିବ ଆଉ ନା କଣ?
ହଁ ହଁ କନଫ୍ଲୋରରେ ଟିକେ ଛାଣିଲେ ଟାଣ ହବ ନା।
ହଁ।
ମାନେ ଆର ରୁଟ ପାଉଡର ବି ପକେଇକି କରିପାରିବେ।
ଆଜି କଣ ରୋଷେଇ ହେଇଥିଲା?
ଆଜି ତ ଆମର ଖରାବେଳେ ହେଇଥିଲା ବେସନ ଆଳୁ ତରକାରୀ।
ଆଜ୍ଞା।
ଭାତ ବେସନ ଆଳୁ ତରକାରୀ କୁ ଗୋଟେ ଗଲେ ଆମର ଗୋଟେ
ହୁଁ।
ସେଇ ଶାଗଡା ପୂଜ ହାଟରେ ମିଳୁଥିଲା ତ ଆଣିଥିଲୁ ଭାର ଚାରିଟା ବେଳକୁ ଭଜା ହେଲା ଖାଇଦେଲେ ଆଉ। ଅପନଙ୍କର କଣ ହେଇଥିଲା? ହ୍ୟାଲୋ ହ୍ୟାଲୋ।
ଆଜ୍ଞା।
ତମର ଆଜି ଖରାବେଳେ କଣ କରିଥିଲ ରୋଷେଇ?
ଖରାବେଳେ ଆଜି ହେଇଥିଲା ପୋଟଳ କରମା, ପନିର ଆଉ ଡାଲି, ଆଉ କଦଳୀ ଆଳୁ ଭଜା। ଆଉ ବାଇଗଣ ଭରତା।
ତୁମେ ସବୁ ବନେଇଥିଲ?
ଆଜ୍ଞା, ନା ନା ମୁଁ ଏକା ହିଁ ବନେଇଥିଲି।
ଆ ତମେ ବହୁତ
ଆ ଝିଅ ମାନେ ଘରକୁ ଆସିଛନ୍ତି, ତ ତାଙ୍କୁ ମୁଁ କୁହେନି କରିବା ପାଇଁ। ଦି ଚାରି ଦିନ ପାଇଁ ବୁଲିବା ପାଇଁ ଆସିଛନ୍ତି କଣ ଗୋଟେ କହିବି ତାଙ୍କୁ।
ହଁ ହଁ ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ତ, ଆମେ ବାପା, ବୋଉ ମୁଁ ଆଉ ମୋ ହଜବେଣ୍ଡ ଛୋଟିଆ ପୁଅଟେ ମୋର ହେଇଛି ଏବେ। ରିସେଣ୍ଟଲି ଥ୍ରୀ ମନ୍ଥ ହବ।
ତିନି ମାସ ହେଲାଣି?
ହଁ।
ଆ ଏବେ ତ ସେ ଖାଉନଥିବେ ଖାଲି ଇଏ ଖାଉଥିବେ ଆଉ।
ନାଇଁ ସେ ଖାଦ୍ୟ ଖାଇନି।
ହଁ ଆମର ଓଡିଆରେ ଅଛି ଛଅ ମାସରେ ଛଅ ମାସ ପରେ ଆମେ ଖାଇ ଯାହା ଖାଇବା ତାପରେ ଗୋଟେ ଅନ୍ନ ପ୍ରସନ୍ନ ଅଛି। ଯୋଉଟା ଅନ୍ନପ୍ରସନ୍ନ କରିସାରିଲା ପରେ ଛୁଆଙ୍କୁ, ଭାତ ଅଇଁଠା କରାନ୍ତି। ମାନେ ଭାତ ଖାଇବାକୁ ଦିଅନ୍ତି, ଆମ ଓଡିଆ ପରମ୍ପରାରେ ଅଛି ଆଉ। ଏମିତି ଛଅ ମାସ ପରେ ବାହାର ପାଣି ପିଇବାକୁ ଦେଇପାରିବ। ତାପରେ ଅନ୍ନପସନ୍ଦ କରିକି ଛୁଆଙ୍କୁ ଅଇଁଠା କରିକି ଭାତ ଦେଇପାରିବ ଖାଇବା ପାଇଁ ଆଉ।
ଆଉ ଆପଣଙ୍କର କଣ ବେବି ଟପ
ମୋର ଗୋଟେ ପୁଅ। ହଁ ମୋ ପୁଅଟେ ଚାରି ବର୍ଷ, ଚାରି ବର୍ଷର ପୁଅଟେ। ସ୍କୁଲ ଗଲାଣି ପାଠ ପଢ଼ିଲାଣି ଆଉ।
ହଁ କୋଉ ଶ୍ରେଣୀରେ ପଢୁଛନ୍ତି?
ସିଏ ଏବେ ନର୍ସରୀରେ ପଢ଼ୁଛନ୍ତି।
ହଁ ଆ
କ୍ଲାସ କୁ ଯାଇନାହାନ୍ତି ନା।
ହଁ ଆମ ଆମ ଟାଇମରେ ଆମେ ଆମ ସମୟରେ ଆମେ ଛଅ ବର୍ଷରେ ଯାଉଥିଲେ ସ୍କୁଲ ଏବେ ଛୁଆଙ୍କୁ କୁ ଦୁଇ ବର୍ଷ ଅଢ଼େଇ ବର୍ଷ ପରେ ହିଁ ମୋ ପୁଅକୁ ତ ମୁଁ ଦୁଇ ବର୍ଷ ନଅ ମାସରେ ସ୍କୁଲ ଦେଇଥିଲି। ସ୍କୁଲ ଦେଇଥିଲା ସିଏ ବହୁତ ସମସ୍ତିଙ୍କୁ ଡରୁଥିଲା ତ ସିଏ ଛୋଟ ପିଲାଙ୍କୁ ବି ଡରେ। ତ ସେଥିପାଇଁ ତାକୁ ସ୍କୁଲ ଦେଲି ଟିକେ ଚାଲାଖ ହବା ପାଇଁ। ସିଏ ଏବେ ଏତେ ଚାଲାଖ ହେଇଗଲାଣି ଯେ ସିଏ ସମସ୍ତିଙ୍କି ଏଇନା ଛୋଟ ପିଲାଙ୍କୁ କଣ ସିଏ ଏବେ ବଡ ପିଲାଙ୍କୁ ମାରୁଛି।
ଆରେ କୁହନି ଏବେ ଯେ ପିଲାମାନଙ୍କୁ ନା ମୋବାଇଲ ବିଷୟରେ ତ ସବୁ ଜଣା ସବୁ କଥା ତ ଜଣା ମୋବାଇଲ ଖାଲି ନୁହଁ।
ସିଏ ଅଲ କଥା କହିଦଉଚନ୍ତି ତମୁକୁ ଏଇଟା କାହିଁକି ଜାଣିନ? ଏଇଠାରେ କେତେ ଭଲ ହଉଚି? ସବୁ କିଛି ସିଏ କଇଦଉଚନ୍ତି। ଯୋଉଟା କି ଆମେ ଜାଣିନାହାନ୍ତି ଆମ ସମୟରେ କଣ ଥିଲା ଏସବୁ?
ଆମେ ଫୋନ୍ ଧରି ଶିଖିିନଥିଲେ। କିପ୍ୟାଡ ଫୋନ ବି ଆମେ ଧରି ଶିଖିନଥିଲେ ନାଇଁ କିପ୍ୟାଡ଼ ଫୋନ ବି ଆମେ ଧରି ସି କି ନଥିଲି ମୋ ପୁଅ ମୋ ଫୋନ ଥିଲେ ସିଏ ନିଜେ ମୋର ପାଟନ ଲକ୍ ପଡିଚି ସେ ନିଜେ ତା ପାସୱାର୍ଡ ଅନ୍ କରିକି ୟୁଟ୍ୟୁବ ୟୁଟ୍ୟୁବ ମାରିକି ସେ ଯୋଉ ଆମର କହିବାର ରହୁଚି ସେଠି କହି ମାରିଦେଇକି କହୁଚି ମାନେ ଡିଜେ ଦେଖିବ କି ଯାହା ଦେଖିବ ସେ ପୁରା କହିଦଉଚି ସେଇଟା
ସେଇ ସ୍ପିକର ଅଛି ସେଇଟାରେ କଇଦଉଚନ୍ତି ଆଉ।
ସେ କହିବାଟାରେ କହିଦେଇକି ତାର ଦେ ତାଙ୍କର ଦେଖୁଚନ୍ତି ଆଉ। ମାନେ ଯୋଉ ଟାଇମରେ ଆମେ କିଛି ଜାଣିନଥିଲେ ସେଇ ଟାଇମରେ ସେମାନେ ଫୋନ ବି ବ୍ୟବହାର କରି ଶିଖିଲେଣି। ସିଏ ଏମିତି ବି ଫୋନ କରିଦଉଚନ୍ତି ମାନେ ଯୋଉମାନଙ୍କର ଫ ଟ ଅଛି ତ ଜାଣିକି ଫୋନ କରୁଚନ୍ତି। ନଚେତ୍ ସେ ଗୋଟେ ପ୍ରଥମ ଅକ୍ଷରଟାକୁ ଚିହ୍ନି ଦେଇଚନ୍ତି ଏଇଟା ମାନେ ଯାହା ନା ତ ଏଇଟା ସିଏ ମାନେ ତାର ପ୍ରଥମ ଅକ୍ଷରଟା ଏଇଟା ସିଏ ତାକୁ କଲ୍ କରିଦେବେ ନହେଲେ ଫଟୋ ଥିଲେ ତାକୁ କଲ୍ କରିଦେବେ। ସେଟା ଯେତେ ଦୂର୍ ଠିକ୍ ଭଲ ସେତେ ଦୂର୍ ଖରାପ ବି। ଫୋନଟା ଆମେ ଭାବୁଚେ ବହୁତ ଖରାପ ବହୁତ ହିଁ ଖରାପ ବହୁତ ହିଁ ଭଲ ଏମିତିରେ ମୋ ଦେହ ବି ମଝିରେ ବହୁତ ଅସୁସ୍ଥ ଥିଲା ମାନେ ବହୁତ୍ ଜୋରରେ ବାନ୍ତି ହଉଥୁଲା ମୁଁ କଥା ଉ ନଥିଲି କଥା କଇ ପାରୁନଥିଲି ମୋ ପୁଅ ସେଇଟା ଜାଣିଥିଲା ବୋଲି ସେ ନିଜେ ଫୋନ ଅନ୍ କରିକି ତା ବାପା ପାପାଙ୍କୁ ଫୋନ କରିକି କହିଲା ପାପା ଆସ ମାମାଙ୍କର ଜୋରେ ବାନ୍ତି ହଉଚି। ସେ ପଡି ଯାଇଚନ୍ତି ଉଠି ପାରୁନାହାନ୍ତି ସେଟା ଭଲ ଯେତିକି କି ସେତିକି ଖରାପ ବି ଛୁଆ ବହୁତ ଖରାପ ଜିନିଷ ବି ଶିକିବେ ଶିକୁଚନ୍ତି।
ହଁ ଫୋନ୍ ଟା ଏମିତିରେ ବି ଆ ଖି ବି ଖରାପ ହଉଚି ହେଲା ଅଁ ଛୋଟ ଛୁଆଙ୍କ ପାଖରୁ ଯେତେ ପାରିବେ ତାକୁ ଦୂରେଇକି ରଖିବ।
ହୁଁ। ଛୁଆଙ୍କୁ ଫୋନ୍ ଟା ଦେଖିବାକୁ ଦବାଟା ଏତେ ପ୍ରଶୟ କରିବା କଥା ନୁହେଁ। ଯେତେ ଛୁଆଙ୍କଠୁ
କରନ୍ତି।
ଏସ ହଁ ସ୍ଵାମୀ ଅଛନ୍ତି କଣ କହିଲେ?
ମୁଁ କଇଲି ଆଉ ଅଲଗା କାମ କଣ କରନ୍ତି ରୋଷେଇ ଛଡା ଆଉ ପିଲାକୁ ତ ପାଠ ପଢଉଥିବେ ନା?
ଅ ହଁ। ପୁଅକୁ ପଢ଼ାଉଛି ଆଉ କଣ କିଛି ଏମତି କିଛି କାମ ନାହିଁ ଆଉ। ଆମେ ଯେହେତୁ ଘରୋଇ ଘରେ ରୋଷେଇ କର ଛୁଆକୁ ପାଠପଢ଼ା। ଖାଇବାକୁ ଦିଅ ବାସନ ମାଜ। ଆଉ କଣ କାମ?
ହଁ ଝିଅ ବେଳେ ସେମତି କିଛି ଥିଲା?
କଣ?
ଅଲ୍ ଝିଅବେଳେ ସେମତି କିଛି କାମ କରୁଥିଲ କିଛି କାର୍ଯ୍ୟ?
ହଁ, ହଁ ଝିଅ ବେଳେ ସ୍ କରୁଥୁଲି। ଆ ବାହାଘର ପରେ ଛାଡ଼ି ଦେଇଛି। ଯେହେତୁ ଗୋଟେ ପରିବାରକୁ ଆସିଲି ସେ ପରିବାର ବିଷୟରେ ପରିବାରକୁ ସମୟ ଦବାକୁ ପଡ଼ୁଚି ଆଉ।
ସେ ପରିବାରକୁ ସମୟ ଦବା ତାପରେ ସେମାନେ ବି ଗୋଟେ କହିଲେ ଯାଇକି ଯାହା କରିପାରିବା। ନିଜେ ନିଜେ କରିପାରିବେ କି ତ
ଏ ସରକାରୀ ହଁ ବାପଘର ହଁ ସରକାରୀ ଅଫିସ୍ ରେ ଗୋଟେ ଥିଲି ଛାଡ଼ିଦେଲି ଆଉ। ଶଶୁର ଘରେ ଯେହେତୁ ମନା କଲେ କି ନାଇଁ ଆମର ଅଁ ଚାକିରୀ କଲା ବୋହୂ ଦରକାର ନାହିଁ ଆମର ଘର ଚଳେଇବା ବୋହୂ
ଏ ଅଧିକାଂଶ ଘରେ ପ୍ରାୟତଃ ଆମୁକୁ ମନା କରିଥାନ୍ତି ମାନେ ଆମର ବୋହୂ ଆମ ଘରେ ରହିବ।
ନାଇଁ ଯେହେତୁ ମୋର ଟିକେ ବୋହୁତ ଦୂର ହୋଉଥିଲା ନୂଆ ବାହାଘର ଛୁଟି ଏତେ ମିଳିଲାନି ସେଇ ଟାଇମ୍ ରେ ଛୁଟି ମିଳିବନି ପନ୍ଦର ଦିନ ପରେ ଅଧିକ ଛୁଟି ନାହିଁ ଆମର ଯେହେତୁ ଓଡ଼ିଆ ଘର ବାହାଘର ପୂର୍ବରୁ ବୋହୁତ ସାରା ଇଏ ଅଛି ଆମର ରିଚୁଆଲସ୍ ଅଛି ବହୁତ୍ ସ୍ ସାରା ହବ ସେଥିପାଇଁ ମତେ ବାହାଘର ପନ୍ଦର ଦିନ ପୂର୍ବରୁ ଛୁଟି ନେବାକୁ ପଡ଼ିଲା। ପନ୍ଦର ଦିନ ପୂର୍ବରୁ ଛୁଟି ହେଲା ବାହାଘର ପରେ ଏତେ ଦିନ ମତେ ମାସେ ଦେଢ଼ ମାସ ଛୁଟି ମିଳିଲାନି। ଯୋଉଥିପାଇଁ ଘରେ କହିଲେ ଯଦି ଛୁଟି ନ ମିଳୁଚି ତାହେଲେ ଚାକିରି ଛାଡ଼ିଦିଅ। ହଉ ଠିକ୍ ଅଛି। ଆଉ କଣ କହନ୍ତୁ ପୁଅ ଶୋଇ ପଡ଼ିଲାଣି ଆପଣଙ୍କର ନାଁ
ନାଇଁ ନାଇଁ ପୁଅ ଶୋଇନି ଯାଉଚି ତାକୁ ଶୋଆଇଦେବି ମୁଁ ବି ଶୋଇବି। ଏ ଭାଇ କେହି ଫୋନ୍ କରିନାହାନ୍ତି ଅଫି ଆଜ୍ଞା ଶୁଭରାତ୍ରି।
ଶୁଭରାତ୍ରି ରଖୁଚି।
ହଁ ଧନ୍ୟବାଦ।